ଶୁଭ ସନ୍ଧ୍ୟା।
ଅଛନ୍ତି।
ଭଲ ଅଛି, ଆପଣ କେମତି ଅଛନ୍ତି?
ହଁ ହ ଠିକ ଠାକ ଅଛି ଏବେ ଯେ ଅ ଜଷ୍ଟ ଗାଁ ପଡିଆରେ ଆସିଥିଲି, ବୁଲାବୁଲି କରୁଥିଲି। ଆଉ ବାକି ଗାଁରେ ପିଲା ଟିକେ ଅଫ ବହୁତ କମ ଥିବାରୁ କିଛି ଖେଳ ଖେଳି ହଉନାହିଁ। ତ ବାସ୍ ଏମତି ପଡିଆରେ ହିଁ ବୁଲ ଥିଲି।
ହଉ। ମୁଁ ଏଇଠି ବସିକି ଶୋଇକି ଗଢୁଛି।
ଆ
ଟିକେ ଆଉ ଟିକେ ପରେ ଯିବି ଟିକେ ବାହାରେ ଟିକେ ବୁଲି ଆସିବି। ତାପରେ ତ ମୋର ତ ପୁରା କାମ ଲାଗି ଲାଗିକି ରହିବ ଆଉ।
ହଁ ହଁ।
ସଂଖା ଦବା ତାପରେ ପୁଣି ଦୋସ୍ତ କରିବା। ରାତି ପାଇଁ। ତରକାରୀ କଣ ହବ ସେଟା କରିବା।
ଆଚଛା ଆ
ତମର ସବୁ ଗାଁ ରେ ଖେ ଖେଳନ୍ତି ନା କଣ? କ୍ରିକେଟ ଖେଳନ୍ତି କ୍ରିକେଟ କବାଡି କବାଡି ଖେଳନ୍ତି?
ହଁ ନିହାତି ଭାବରେ ଗାଁରେ ହଉଚି ସବୁବେଳେ ଗାଁ ଥିବ ଆଉ। ଗାଁ ରେ ଥିବା ପଡିଆରେ ସବୁବେଳେ କ୍ରିକେଟ ହିଁ ଖେଳ ହୁଏ, କ୍ରିକେଟ ବ୍ୟତୀତ ଭଲିବଲ ଖେଳ ହୁଏ। ଅ ଏବଂ ଯେହେତୁ ବର୍ଷା ସିଜନ ଧୀରେ ଧୀରେ ମାନେ ଖରା ସିଜନ ସରିଗଲା ବର୍ଷା ଦିନ ଆସିଲା ସେ ତୁ କ୍ରିକେଟ ଆଉ ଖେଳି ହବନାଇଁ। ଆଉ ପ୍ରାୟତଃ ଏବେ ଭଲିବଲ ଯୋଉଟା କି ନେଟ୍ ବାନ୍ଧା ଯକି ଏପଟ ସେପଟ ଦିଟା ଟିମ୍ କରିକି ଖେଳାଯାଏ ଭଲି। ସେଇ ଖେଳଟି ଏବେ ମାନେ ଆରମ୍ଭ ହେଇଯିବ କିଛି ଦିନ ପରେ।
ତାପରେ ବର୍ଷା ହେଇଚି ନା କଣ, ସେଥିପାଇଁ ଖେଳ ବନ୍ଦ ହେଇଯାଇଚି।
ହଁ ବର୍ଷା ନିହାତି କିଛି ସମୟ ପୂର୍ବରୁ ବର୍ଷା ହଉଥିଲା, ବର୍ଷା ହେଲା ପରେ ପିଲା ବି ସେମତି ବି ପିଲା ବହୁତ କମ ଅଛନ୍ତି ଗାଁ ରେ। ଆ ଫଳରେ ସବୁ ଏକାଠି ହେଇପାରୁନାହାନ୍ତି ସମସ୍ତେ ଖେଳ ବି ହେଇପାରୁନି। ଆଉ ଆଜି ଯେହେତୁ ବର୍ଷା କିଛି ସମୟ ପୂର୍ବରୁ ବର୍ଷା କିଛି ପରିମାଣ ହେଇଥିଲା। ଆ ପଡିଆ ପୁରା ଟୋଟାଲି ଉପରେ ଓଦା ହେଇକି ଅଛି, ଆଉ ପିଚ ଯୋଉଟା ଆମର ଅ ବଲ ଖେଳନ୍ତି ଯୋଉ ପିଚ ରେ ସେଥିରେ ବି କିଛି ପାଣି ଜମି ଯାଇଚି, ଯାହା ଫଳରେ ଖେଳ ବି ଟିକେ ମାନେ ଆଉ ବାଧାପ୍ରାପ୍ତ ଖେଳରେ ହେଇଚି ଆଉ।
ଆଛା ଆମରି ବି ଏପଟେ କିନ୍ତୁ ଜୋରରେ ବର୍ଷା ହେଇଚି। କିଛି ସମୟ ପାଇଁ ହେଇଚି, କିନ୍ତୁ ପ୍ରବଳରୁୁ ପ୍ରବଳ ବର୍ଷା ହେଇଚି ଘଡଘଡି ସହିତ। ମାଛ ମାନେ ଉଠିଚନ୍ତି।
ଆଚ୍ଛା।
ମାଗୁର ମାଛ, କଉ ମାଛ ସବୁଏ ଆମର ଦରା ଏ ଓଡିଶା ଲୋକ ଧରିଚନ୍ତି, ସେଟା କାଲି ପାଇଁ ଆମର ଖାଇବା ହବ।
ହଁ।
ପାଣି ରେ ଜୁଆ ହେଇକି ଅଛି ଆଉ।
ଆଚ୍ଛା ଯେମିତି କହିଲେ କୋଉ ମାଛ, କୋଉ ମାଛର ତ ସେ ତାକୁ ତ ଧରିବା ବହୁତ କମ। କଷ୍ଟ ଯେମିତିକ ତା ଚାରିିକରେ କଣ୍ଟା ଲାଗିଥାଏ ଆଉ ଇ ବହୁତ ନାଳୁଆ ଥିବାରୁ ସିଏ ମାନେେ ବହୁତ ଖସି ଯାଇଥାଏ। ଥରେ ସହଜରେ ଧରା ଦେଇ ନଥାଏ ଆଉ କେମିତି କଣ ତାକୁ ପ୍ରୋସେସ କରି ଧରୁଚନ୍ତି?
ଆ ପୋଖରୀ ଭିତରେ ଧରା ହଉନି ନା ସେମାନେ ଉପରକୁ ଉଠି ଆସୁଚନ୍ତି ବର୍ଷା ପାଣି ମିଠା ପାଣି ପାଇକି। ସେମାନେ କଣ କରୁଚନ୍ତି ନା ତା କ ତ ଜାଣିଥିବ ସେଇଟା ସେମାନେ ନିଜେ ନିଜେ ବାହାରକୁ ଚାଲିକି ଆସିକି ଗୋଟେ ପୋଖରୀ ଉ ଗୋଟେ ପଖରୁକୁ ଯାଇ
ହ ନିହାଦି।
ଜାଣିଥିବ ମାଗୁର ମାଛ କଉ ମାଛ ଏମାନେ ସବୁ ଗଛ ବି ଚଢ଼ି ପାର ଚଢ଼ି ଯାଆନ୍ତି। ତ ସେମାନେ କଣ ବାହାରକୁ ଯେତବେଳେ ଆସନ୍ତି ଆଉ ମୁଁ ତାର ସେ ଧରିବାର କାଇଦା ଅଛି କିନ୍ତୁ ମୁଁ ଏମିତି ଖାଲି ହାତରେ ବି ତାକୁ ଧରିବାକୁ ମତେ ଡର ଲାଗେ। ତା ମୁ ହ କର ନା ଜରି ହଉ ନହେଲେ କିଛି କପଡା ହଉ ଏମ ଧରିକି ତାକୁ ଧରିଦିଏ।
ଆଚଛା ଆଚ୍ଛା ଧରିକି ଗୋଟେ ପାତ୍ରରେ ରଖିଦିଅନ୍ତି।
ହଁ ପାତ୍ରରେ ଆମେ ରଖିଦ ରଖିଦଉ ତାକୁ ରଖିକି ଆଣି ଘରକୁ ଆଣିକି ସେ ତ ବହୁତ ସମୟ ଯାଏ ବଞ୍ଚେ ସେ ସାଙ୍ଗେ ସାଙ୍ଗେ ମରିଗଲା ସେ ତାକୁ ପାଣିରେ ଜୁଆଇଲେ ବି ସେ ଆଠ ଦଶ ଦିନ ଯାଏଁ ଆରାମ ସେ ତାକୁ ରଖି ହବ। ତ ତାକୁ ଆଣିକି ଗୋଟେ ବାଲ୍ଟିରେ ପାଣି ବୁଲେଇକି ତାକୁ ରଖା ହେଇଛି।
ଆଚ୍ଛା ଆଚ୍ଛା, ବହୁତ ବହ
ଆଉ କିଛିଟା ହଁ।
ହଁ କୁହନ୍ତୁ।
ହଁ, ମୁଁଲି ଆଉ ଟିକେ ଯଦି ବର୍ଷା ହୁଅନ୍ତା ଆଉ ଦି ଚାର ଟା ମିଳିଯାଆନ୍ତା। କିନ୍ତୁ ବର୍ଷା ପୁରା ଆକାଶ ସଫା ହେଇଯାଇଛି ଆଜି।
ଆଉ ଠିକ୍ ଅଛି। କିଛି ବି ଅ-ଅସୁବିଧା ନାହିଁ। ଯେତିକି ବି ଧରିଛନ୍ତି, ଭଲ କଥ ଥା ଯେହେତୁ ଆଗକୁ ବର୍ଷା ଦିନ ଆସୁଛି। ତାହେଲେ ହଉଛି ଆଉ ଆହୁରି ବି ମାଛ ଆସିବାର ସମ୍ଭାବନା ଅଛି! ଆ ବି ମାନେ ଅପେକ୍ଷା କରିଥିବେ, କେବେଳେ ବର୍ଷା ହବ। ଆଉ ମାଛ ଆସିଲେ ଆପ ଆପଣ ରଖିକି ତାକୁ, ମାନେ କଣ ଆପଣ ଭୋଜନ କରିବେ ସେଟାକୁ।
ହଁ ହଁ ହଁ, ନାଇଁ ନାଇଁ ବା ମାଛ ସେ ସବୁବେଳେ ଆସନ୍ତିନି। ବର୍ଷା ଅତି ବର୍ଷ ଚା ହେଇଗଲେ ସବୁ ପୋଖରୀ ଯେତେବେଳେ ପୁରା ହେଇଯାଏ, ତ ସେମାନେ ଆଉ ଏ ସେ ଉଠନ୍ତିନି। ଏଇ ଯୋଉ ନୂଆ ବର୍ଷା ହବ। ସେଇ ନୂଆ ବର୍ଷାରେ ସେମାନେ ଉଠିବେ।
ଆଚ୍ଛା ଆଚ୍ଛା।
ଉଠିବେ। ତାପରେ ପାଣି ପଶି ସାରିଲା ପରେ ସେମାନେ ଆଉ ଉଠିବେ ନାହିଁ।
ଆଛା, ବହୁତ ଭଲ କଥା। ଆଉ ଯେମିତିକିଆ ଛୁଟି ଦିନରେ କଣ କରିବାପାଏ ପସନ୍ଦ କରନ୍ତି? ଯେମିତି ହୁଏ କାଉ ସମ ସହିତ ସବୁ ଦିନରେ କା-କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି। ଆଉ ଛୁଟି ଦିନରେ କଣ କରି କରିବାବସନ୍ତି? ପସନ୍ଦ କରନ୍ତି, ମାନେ ବୁଲାବୁଲି କରିଆ କି କୁଆଡୁ ଗୋଟେ ବାହାରୁ ଯିବା କି କୌଣସି କାମ କରିବା।
ଆଛା, ନାଇଁ ମୋ-ମୋର ତ କିଛି ଛୁଟି ଦିନ ନାହିଁ। ଯେହେତୁ ମୁଁ ଘରେ ରହୁଛି। ଘରେ ସମସ୍ତଙ୍କ କାମ, ଘର କାମ ତ କରିବାକୁ ପଡୁଛି। ଆଉ ଏମତିରେ ସାଇଡ୍ ରେ ତ ଯାହା କାମ ମିଳୁଛି ସେ ତ କରାହେଉଛି। ଆଉ-ଉ-ଉ ଘ ଛୁଆ କାମ ତ, ଆଉ ମୋର କିଏ ଛୁଟି? ଛୁଟି ଦିନ ବି ଆମ ପାଇଁ ନୁହଁ।
ଆଚ୍ଛା, ଆଚ୍ଛା, ଯେମିତିକି
ହଁ। ଆଉ ବୁଲାବୁଲି କଥା ଯୋଉ କହିଲ, ତ ମତେ ବୁଲିଆକୁ ବହୁତ ପସନ୍ଦ। ମାନେ ବୁଲାବୁଲି କରିବା ପାଇଁ ଦୂର ଜାଗା, ପାହାଡ, ପର୍ବତ, ଝରଣା ଏମିତି ଗାଡିରେ ଏମତି ସନ୍ଧ୍ୟା ଟାଇମ୍ ରେ ବୁଲିବା। ସଡ଼କରେ ମତେ ପସନ୍ଦ। ଆଉ-ଉ-ଉ
ହ
ମୁଁ ନିଜେ ଏ ନିଜେ ପଳାଏ। ମୁଁ ଗାଡି ଚଲା ଜାଣିଚିବି। ଆ ବୁଲି ଆସ୍। ସେ ଏବେ ତ ସେଇଟା ଆଉ ହେଇପାରୁନି, ଯେହେତୁ ଘରେ ରହୁଛି। ତ ବହୁତ ମୋର କର୍ତ୍ତବ୍ୟ ରହିଯାଉଛି। ତ ମୁଁ ଆଉ ଯାଇପାରୁନି ସେଥି ପାଇଁ। ହଁ। ତମକୁ କଣ ପସନ୍ଦ? ତମେ କୁଆଡେ କଣ ଯାଅ? ହଁ। କଣ କର?
ହଁ, ନିହାତି ମୋର ତ ମାନେ ସପ୍ତାହରେ ପ୍ରାୟତଃ ପାଞ୍ଚ ଦିନ କୌଣସି କ ମାନେ ପର୍ଶନାଲ କାମ ପାଇଁ ମୁଁ ରହିଯାଇଥାଏ ସଦାବେଳେ ବ୍ୟସ। ଆଉ ତାପରେ ଯେତେବେଳେ ଫାଙ୍କା ମିଳିଥାଏ। ଯେମତିକ ଅଫ୍ ଦିନରେ ରବିବାର ହଉ ଆସ୍ ସେଇ ଟାଇମ୍ ରେ ମୁଁ, ଟିକେ ବାହାରୁ ଯିବା ପାଇଁ କର ବୁଲାବୁଲି କରିବା ପାଇଁ ମାନେ ପସନ୍ଦ କ କରେ। ତାଙ୍କୁ ପିଲା ସେ ଦେଖା କରିବା, ବୁଲିବା ଆ ଏ ଆଉ ପୁଡି। ସେ ରେଷ୍ଟୁରାଣ୍ଟ ହଉ, ହୋଟେଲ ହଉ, ଯାଇନା ଖାଇବା ପିଇବା କରିବା। ଆଉ ଖାସ କରି ପଦାରେ ଟିକେ ବୁଲାବୁଲି କରିବା, ସାଙ୍ଗଙ୍କ ସହିତ ଦେଖା କରିବା ସେଇ ଟିକେ ମୁଁ ଅଧିକ କରିଥା ଏ ତା ପରା ଏମିତି ତ କାମ କୌଣସି ଥିବା ଯେମିତି କି କିଛି ସପିଙ୍ଗ ହଉ କୌଣସି ନିଜର କିଛି ଜିନିଷ କିଣିବାରେ ହଉ। କି ଅନ୍ୟ ମାନେ ଘରର କୌଣସି କାମ ଯାହାବି ଥିବ ତାକୁ କରିବାକୁ ପଡେ, ଯେହେତୁ ଆଉ ମାନେ ଘରେ ଆଉ କିଏ ରହୁନାହାନ୍ତି ତ ମତେ ସବୁ କରିବାକୁ ପଡେ। ଆଉ ବାକି ଏଇ କହିଲି ଯେମିତି କି ସାଙ୍ଗମାନଙ୍କ ସହିତ ଦେଖା କରିବା ବୁଲାବୁଲି କରିବା ସେଇ ସେଟ ହିଁ ମୁଁ ମାନେ ଅଧିକ ଟିକେ ମତେ ଭଲ ଲାଗିଥାଏ ପସନ୍ଦ କରେ।
ଆଛା, ଆଉ କଣ ସବୁ ତମେ କଣ ଖେଳ ପସନ୍ଦ କର ତମେ, କଣ ଖେଳ? ପୁଅ ପିଲାମାନେ ତ ପ୍ରାୟ ସହ ସେମାନେ ଚାରିଟା ହବ ମାନେ ସାଙ୍ଗସାଥି ସହିତ ଯିବେ ଖେଳ ତାଙ୍କର ପ୍ରଧାନ କାମ କହିବାକୁ ଗଲେ, ତମେ କଣ ଖେଳିବାକୁ ଭଲ ପାଅ?
ଊ। ନିହାତି ଭାବରେ ମୁଁ ଯେମିତି କି ସମ ପୂର୍ବରୁ କହିଲି କି ଆ ମାନେ ଗାଁ ପଡିଆରେ ଆମର ହଉଛି ଖେଳ ହୋଇଥାଏ, କ୍ରିକେଟ ଖେଳ ହୋଇଥାଏ, କ୍ରିକେଟ ଖେଳିବା ପାଇଁ ଏବଂ ଦେଖିବା ପାଇଁ ଦୁହେଙ୍କ ବହୁତ ପସନ୍ଦ, ବହୁତ ହିଁ ପସନ୍ଦ ମତେ, ଆ ସେ ଦିଟା ମୁଁ ଦେଖେ ଯେମିତିକି କ୍ରିକେଟ ମ୍ୟାଚ ହଉ କୌଣସି ମଚ ମୁଁଟା ମିସ୍ କରେ ନାହିଁ, ଉ ଟିଭିରେ ହଉ ମୋବାଇଲ୍ ଫୋନରେ ହଉ ମୁଁ ସବୁ ପାଇଁ ମ୍ୟାଚ୍ ହିଁ ଦେଖିଥାଏ ଏବଂ ଲାଇଭ ଦେଖିବା ବହୁତ ପସନ୍ଦ କରେ ହାଇଲାଇଟ୍ ନୁଁହ, ଲା ଲାଇଭ ଯେତେବେଳେ କ୍ରିକେଟ ସିଧା ପ୍ରସାରଣ ଚାଲିଥାଏ, ସେତେବେଳେ ମୁଁ କ୍ରିକେଟ ଦେଖୁଥାଏ ଏବଂ କି ଅପରାହ୍ନ ଯେତେବେଳେ କଲେ କି ଚାରି ରୁ ଛଅ ଟା ଟାଇମ ଭିତରେ ସେତେବେଳେ ଗାଁରେ ଗାଁ ପ ପଡିଆରେ ଖେଳ ହୁଏ ଆଉ ସେଇ ଖେଳ ରେ ମୁଁ ଆସିକି ନାଁ ମାନେ ଯୋଗ ଦିଏ, ଆଉ ଗାଁ ପିଲା ମାନ ସମସ୍ତେ ଖେଳନ୍ତି। ବହୁତ ମଜା ଲାଗେ ଆଉ କ୍ରିକେଟ ଖେଳ ବି ସମସ୍ତଙ୍କ ପାଇଁ ବହୁତ ମାନେ ଗୋଟେ କଣ ଗୋଟେ ବହୁତ ଆଶା ସମସ୍ତେ ମାନେ ଟିକେ ଟାଇମ ମିିଲେ ଟିକେ କ୍ରିକେଟ କେମିତି ଖେଳିବେ ତ କ୍ରିକେଟ ଖେଳିବା ପାଇଁ ସମସ୍ତେ ବହୁତ ପସନ୍ଦ ଲାଗିଥାଏ, ମତେ ବି ସେଇ ଆ ଗାଁ ପଡିଆରେ ଆମେ ସବୁଦିନ ଯେତେବେଳେ ବି ଫାଙ୍କା ଥାଏ ଅପରାହ୍ନରେ, ପିଲା ସମସ୍ତେବେ ତ ନାହିଁ କ୍ରିକେଟ ଖେଳଟା ନିହାତି ଭାବରେ ହେଇଥାଏ।
ମତେ ବି ବହୁତ କ୍ରିକେଟ ଖେଳ ଭଲ ଲାଗେ, ମୁଁ ବି ଛୋଟବେଳେ ଖେଳିଛି ଆଉ ତାର କେମିତି କଣ ଖେଳାଯାଏ, ବି କିଛିଟା ମୁଁ ଜାଣିଛି ଆଉ ଖ ଖୋ ଖୋ କବାଡ଼ି- ଏ ସବୁ ଅ ସ୍କୁଲ ପ୍ରତିଯୋଗିତା ମାନେ ଭାଗ ନିଏ। ଆଉ ଅ। ବି ହେଇଛି ପ୍ରତିଯୋଗୀତା ରେ। ଆଉ ନାଚ ଗୀତ ସବୁଥିରେ, ମାନେ ମତେ ଭଲ ଲାଗେ ଆଉ ଏବେ ଆଉ ସେ ସବୁ ସମୟ ନାହିଁ ସେ ସବୁ ପାଇଁ, ତମେ ଯାହା ହଉ ଯେତିକି ସମୟ ପାଉଛ ସେ ସବୁ ତମେ ଏଞ୍ଜୟ କର।
ନିହାତି ଭାବରେ, ମୁଁ ଯେମିତି କହିଲି ଏମିତି ତ ଖେଳ ବି ସଦାବେଳଳେ ଚାଲିଛି ତମେ ଯେହେତୁ ମାନେ ଏବେ ଏମିତି ପରିବାର ଜଣେ ସଦସ୍ୟ ର ହି ସାବରେ ମାନେ ସଦାବେଳେ କାମରେ ବ୍ୟସ୍ତ ରହୁଛି ଆଉ ତ ଖେଳ ଦେଇପାରନ୍ତୁ। ଛୋଟବେଳଆ କଥା କହୁଛି। ସେତେବେଳେ ଯେତେବେଳେ ବି ଟାଇମ୍ ମିଳିଥାଏ ତମେ ଏଇ ସବୁ ଖେ ବ୍ୟତୀତ ଟିକେ ମାନେ ତମର ଟିକେ ପନ୍ଦ ଇଟରେଷ୍ଟ।
ହଁ ରୁଚି ଥାଏ, ହଁ ସତରେ ମୁଁ ଖେଳିଛି ଆମ ଉ ମାନେ ସ୍କୁଲ ବାହା ମାନେ ଷ୍ଟେଟ ଲେବୁଲ ରେ ଯୋଉ ଖେଳ ହୁଏ ଖେଳିଛି ତାପରେ ହୁଁ ସବୁଥିରେ ମୁଁ ଅଂଶଗ୍ରହଣ କରେ। ଆମର ଯୋଉ ଆମର ତ ଦଳ ହେଇକି ଯୋଉ ଖେଳନ୍ତି ମୁଁ ସେଥିରେ ଏମତି ଥିବି। ଏ ତାଙ୍କର ଭାଇସ୍ କ୍ୟାପଟେନ୍। ଇ ମାନେ‌ ତି ଫାଷ୍ଟେ ତିନି ଜଣ ଯୋଉ ଖେଳନ୍ତି ମୁଁ ତାଙ୍କ ଭିତରେ ଥାଏ।
ଆଚ୍ଛା ଆଚ୍ଛା ବୋହୁତ ଭଲ କଥା କି ଆପଣ ମାନେ ଏମତି ଛୋଟ ଏଳ ଚି କଥା କହିଲେ କି ଏମତି ଖେଳ ପାଇଁ ପସନ୍ଦ କରନ୍ତି। ଆଉ ଯାଇଁକିନା ବାହାରେ ଖେଳିଚନ୍ତି ପିଲାଙ୍କ ସହିତ ଇଏ ସିଏ। ସେ ବି ଗୋଟେ ମାନେ କଣ ଗୋଟେ ମଣିଷର ଗୋଟେ ସେଟା ଗୋଟେ କଳା ଯୋଉଟା କି ଥାଏ ମାନେ ସମସ୍ ତୁମ ପାଖରେ ତ ନଥାଏ ଯେ ସେ ମିଳିବ ନେଇ ଏଇ ଖେଳଟା ବି ଗୋଟେ ମଣିଷର କଳା କି ଜଣେ ଖେଳ ଉଁ ଖେଳିକି ବି ସେ ମାନେ କୋ କୋଉଠି ଆସି କୋଉଠୁ କୋଉଠୁ ଆସି କଉଠୁ ମାନେ ଗୋଟେ ଗାଁରୁ ବାହାରିକି ସିଏ ଗୋଟେ ଦେଶ ବିଦେଶରେ ବି ଯାଇଁକି ଖେଳିପାରେ ତ ବହୁତ ଭଲ କଥା ମ ଆଶା କ ଚି ଆମ ଏ କଥା ହେଇକି ବୋହୁତ ଭଲ ଲାଗିଥିବ ଆପଣଙ୍କୁ ଆଉ ମୋ ବା ତବଖକୁ ଏଇଠି ସମାପ୍ତ କରିବା ଚାହିଁବି ଧନ୍ୟବାଦ।
ଧନ୍ୟବାଦ।
ଜାଁଲ। ଅଃ।